ହଉ।
କଣ
ବର୍ଷା ହଉଛି। ଛତା ନେଇକି ଆସ।
ଯିବାକୁ ପଡ଼ିବ ମୋତେ ଲାଗୁଛି ଆଉ। ଆଚ୍ଛା, ହଉ ଯାଇକି ପହଞ୍ଚୁଛି। ବର୍ଷା ଟିକି କମିଲେ ପହଞ୍ଚିବି ଆଉ କଣ।
ବର୍ଷା ଏବେ ଟିକେ ଅଧିକ ଜୋରରେ ହେଉଛି ବା।
ହଁ ବା, ଆଜି ମଣିଷ ଖାଇବନେଇଁ।
ଟ୍ୟାବେଲ
କାହିଁକି?
ଆଉ ଉପରେ ଉଁ ଲଗା ହେଲା କି ତଳକୁ ଆସିବାକୁ ପଡିବ ନାଇଁ, ହେଇଠି ଯା ଗୋଡ ହାତ ଧୋଇବାକୁ ପଡିବ ଧୋଇବୁ ଆଉ।
ଏ ଛାତ ଉପରେ ପରେ ଛ
ଏଇ, ମୁଁ କହୁଥିଲି ଚାଲ ଯିବା ମ ଆହାର କେନ୍ଦ୍ର ଖାଇକି ଆସିବା।
କୋଉଠି ଅଛି? ହଁ ହଁ ଯିବା ଯିବା ଯିବା ହଁ ହଁ ହଁ ହଁ, କେବେ ଗଲେ ହବ?
କେବେ ଗଲେ ହେବ, ଯେବେ କହିବ ଯିବା କିନ୍ତୁ ହୁଁ, ବାରଟା ପଇଁଚାଳିଶ ଭିତରେ ଯାଇକି ପହଞ୍ଚିବା ଆଉ। ଲାଇନ ଦବା।
ହଁ, ଦଶ ଟଙ୍କା ନଉଛନ୍ତି ନା ପାଞ୍ଚ ଟଙ୍କା କୁ ମନେ ନାହିଁ।
ପାଞ୍ଚ ଟଙ୍କାରେ ପେଟେ ଖାଇଦେଇକି ପଳେଇଆସିଆ ମୋର ଭାରି ଇଛା ହଉଛି।
ଭାତ, ଡାଲମା, ଖଟା ଏ ଯୋଉ ଇଏ ଖ ଖଟା ବା ଏ ଲୁଣି ଖଟା ଡାଲମାଟା କିନ୍ତୁ ବଢିଆ କରିଛ।
ତମେ କେବେ ଖାଇଛ?
ହଁ, ଆ ବହୁତ ଥର ଥରେ ଦିଥର ଖାଇଛି।
ମୁଁ ଖାଇଛି।
ଦିଥର ଖାଇଛି, ବସିକି ଖାଇବ ବଢ଼ିଆ ଲାଗିବ। ଫଟୋ ଉଠେଇଲା ଆସିକି ଲାଗିବ, ଭିତରେ ବସିକି ଖାଇଲେ ଲାଗିବ ଏସି ହୋଟେଲରେ ଖାଇଲା ଳିଆ।
ହେ ନା ନା ଯିବା। ଯିବା, ମୁଁ ତମକୁ ନେଇକି ଯିବି? ମତେ କହୁଥିଲ ସବୁବେଳେ କୁହ ଯେ ମତେ ଟି ଗୋଟେ ହଁ ତୋ ପଇସାରେ କିଛି ଦେ, ମୁଁ ଭାବିଛି ଆହାର କେନ୍ଦ୍ରକୁ ନେଇକି ଯିବି ଆଉ। ବୁଝିଲନି? ପରା ଭାବିଲି ଯେ ଏଇଆ ହିଁ କରିପାରିବି।
ଏତେ କଷ୍ଟଲି ଜିନିଷଟା ମୁଁ ଖାଇପାରିବିନି ଆଉ ଟିକେ ଶସ୍ତା ହଉ।
ନାଇଁ, ଏ ଆଠାରୁ ଶସ୍ତା ଜିନିଷ କି ଦାମୀ ଜିନିଷ କିଛି ନାହିଁ ହେଲା। ଭାବିଚି ତମେ ସବୁବେଳେ ମତେ କହି ଆସିଚ ଆଜି ପର୍ଯ୍ୟନ୍ତ ଯେ କିଛି ଦିଅ ତମେ ଏତେ ଇନ୍କମ୍ କଲଣି କିଛି ଦିଅ। ତ ମୁଁ ଭାବିଚି ବହୁତ୍ ଭାବି ଚିନ୍ତିକି ଭାବିଲି ଯେ ଏଇ ଯୋଜନା ଟା କେମ୍ତି ହବ, ଯଦି ମୁଁ ତାଙ୍କୁ ନେଇକି ଆହାର କେନ୍ଦ୍ରରେ ଖୋଇକି ଆଣେ ମୋ ନାଁ ଟା ତ ରହିବ, ମୁଁ ଆହାର କେନ୍ଦ୍ରରେ ନେଇକି ଖୋଇକି ଆଣିଥିଲି ବୋଲି।
ହୁଁ।
ଜାଗା ଦେଖେଇଦେମି ହେଲା, ଗା ଡି ବି ନେଇକି ଯିବା, ଜାଗା ବି ଦେଖେ ଇଦେବି ସବୁ ଖାଲି ଉଁ ପାଞ୍ଚ ଟଙ୍କା ଏ ଦଶ ଟଙ୍କା ପାଞ୍ଚେ-ପାଞ୍ଚେ ଦଶ। ହେଲା, ସେଇଟା ତ ମୋରି ପଇସା ପା
ଠିକ୍ ଅଛି।
ବହୁତ୍ ଭଲ ଲାଗେ ତମେ କହୁଚ
ହଁ-ହଁ-ହଁ ତ ସେଇଟାକୁ ତେବେ କରିବାକୁ ପଡ଼ିବ କରିଦବା ନହଲେ ଆଉ କଣ।
କେନ୍ଦ୍ର ଖାଇବାଟା ତମକୁ ଭଲ ଲାଗେ କି ନାହିଁ?
ବଢ଼ିଆ ଲାଗେ ମୁଁ ଖାଇଚି ଥରେ ଦି ଥର।
ତାହେଲେ ମୁଁ ଆଜିଠାରୁ ମାନେ ତମୁକୁ ଶପଥ କରି କହୁଚି, ମୁଁ ତମୁକୁ ପାଞ୍ଚ ଥର ଖାଇଆକୁ ଦେବି।
ପାଞ୍ଚ ଥର ମୁଁ ତମୁକୁ ଆହାର କେନ୍ଦ୍ରରେ ଖାଇଆକୁ ଦେବି, ଏଇଟା ମୋର ଗୋଟେ ଆଶା ଭରସା।
ବାଦା ରହିଲା ନାଇଁ, ପାଞ୍ଚ ଥର ନାଇଁ?
ହଁ, ମୁଁ ତମୁକୁ ପାଞ୍ଚ ଥର ଆହାର କେନ୍ଦ୍ରରେ ଖାଇବାକୁ ଦେବି ବୋଲି ଭାବୁଚି।
ଠିକ୍ ଅଛି। ତେବେ କେବେ ଯିବା?
ଯିବା ଆଉ, ଯିବା ଦେଖିଆ ଭାବୁଚି କାଲି ଚାଲ। କାଲି ଯଦି ନହେଲା ଦି ଦିନ୍ ପରେ ଚାଲ।
ଆଚ୍ଛା ଠିକ୍ ଅଛି, ପଳେଇବା ଆଉ କଣ ଅଛି।
ତମେ ତ ଆଜି ପର୍ଯ୍ୟନ୍ତ ସବୁଆଡେ କହୁଚ ଯେ ମୁଁ ନେଇକି ଏଠିକି ଯିବି ସେଠିକି ଯିବି, ତମେ ତ କୁଆଡେ ନେଇକି ଯାଉନ ନା ତ ସେଥିପାଇଁ ବି ମୁଁ ଗୋଟେ ପ୍ଲାନ୍ କରିଚି, ମୋ ପ୍ଲାନ ପ୍ଲାନ୍ ଅନୁସାରେ ଆମର ପୋଖରୀ ପାଖେରେ ଗୋଟେ, ହଁ ଆଜି ତ ବର୍ଷା ହଉଚି ଆଜି କେମିତି ଯାଇହବ।
ଆଜି ଯାଇ ହବନି?
ତେବେ ତାହେଲେ ଚାଲ ତିନିଟାରୁୁ ବାହାରିକି ପଳେଇବା।
ତିନିଟାରୁ ଗଲେ କଣ ମିଳିବ ଆଉ, ସେ ବା ସରିଯାଇଥବ ସବୁ।
କଣ ଆହାର କେନ୍ଦ୍ରରେ?
ତିନିଟାରେ ଆଉ କିଛି ନଥିବ, ଏଇ ହେଇ ଗୋଟେ କଲ୍
ତମର? ତମର ଆସିୁଚି? ହ୍ୟାଲୋ ହ୍ୟାଲୋ ତାହେଲେ କଣ